ହାଲୋ। ଶୁବୁଚି କି ନାଇଁ ମୋ ଭଏସେ?
ହୁଁ ଶୁବୁଚି।
ହଁ କହ କଣ କହୁଚୁ ମୁଁ ବଇଚି ବାହାରେ? ବଇଚି ବାହାରେ ଭାଇ ଆଇଚି ତ ମାଇଁ ହେଇକା ସହିତ ଗପୁଚି।
ସିଏ କେତବଳେ ଗଲା?
ସିଏ ଜଷ୍ଟ ଆଇଲା ଏବେ।
ଭାଉଜ?
ପାଉଜ ଅଛନ୍ତି ବା କେନ୍ଦ୍ରାପଡ଼ା
ଓହ ଆଉ ରିଙ୍କୁ ହାଇ କୋଉଠି ଥିଲା ସମ୍ବଆଖରେ ହେଠି ଥିଲା ସମ୍ବଲପୁରେ?
ହଁ ଭାଇ ସମ୍ବଲପୁରେ ଅଛି।
ଝିଅ କୋଉଟି ଭାଉଜଙ୍କ କତିରେ?
ହଁ ଝିଅ କେନ୍ଦ୍ରାପଡା ଭାଉଜଙ୍କ ପାଖେରେ।
ଢେଙ୍କାନାଳରେ?
ଝିଅ ଭାଉଜଙ୍କ ପାଖେରେ ବେ।
ଓହୋ ଆଉ କଣ ଖାଇଚୁ?
ମୁଁ କହିଲି ପା ଖାଇଥିଲି ଯାଇଥିଲି ବାହାରକୁ ଯେ ଗୁ ଗୁପ୍ ଚୁପ ଖାଇଥିଲି ତାପରେ ବା ଏ ବାହାରକୁ ଯାଇଥିଲି ମାର୍କେଟ!
ମାର୍କେଟ ଯାଇଥିଲୁ!
ହଁ ମାର୍କେଟ ଜେ ହେଟା ଗୁ ଗୁପ୍ ଚୁପ୍ ଖାଇଥିଲି ତାପରେ ଏଇନେ କାହା ଗୋଟେ ତାଙ୍କ ମାଲିକ ପୁଅର ବାର୍ଥଡେ ଥିଲା ସେ କେକ ଫେକ୍ ସବୁ ଦେଇଥିଲେ ସବ୍ ଖାଇଥି
ଉ ହୁ କିଏ କିଏ ଯାଇଥିଲ?
କା ବର୍ଡେ କୁ ସେଟା ବୁଢା ଟା ମ ଏମତି ବାଣ୍ଟିଥିଲା ଖୁସିରେ!
ବୁଢ଼ାଟା ହଉ ବୁଢ଼ାଟା ବୋଲେ?
ବୁଳେ ର ଟୋକା ଟା ତ ତିରିଶି ବର୍ଷ ଖଣ୍ଡେହବ ବାଣ୍ଟି ଥିଲା ଏମିତି ଖୁସିରେ ଆମେ ଯିବୁ କଣ
ଓହୋ ଆଲୋ ବାହାଘର କାହାରି ପୁରା ମାମୁଙ୍କର?
ହଁ କୁରା ମାମୁଙ୍କର ଜୁଲାଇ ଏକ ରେ!
ତୁ ବାହାଘର ସାରିକି ଯାଇକି ଆସିବୁ?
ସାରିକିନା ମତେ ବା କା ଆଜି ରାତିରେ ଦଶଟାରେ ଆମେ ଯିବୁ ଏଠେ ରହିବୁ ପୁଣି ବାହାଘର ଅଛି ପୁଣି ରହିବୁ ପୁଣି ସାଗର ଭାଇ ଯୋଉ ଆଇ ନଥିଲେ କୁରାମଶ ତ ଜଣେ
ହଁ!
ସଆର ପୁଣି ନିର୍ବନ୍ଧ ପୁଣି ନେଟ୍ରେୁଣି ଆଉ କା ଗୋଟ ସର୍ତରେ କାହାର ବାହାହାରର ନେଟରେ ବି ହୁବ ମୋତ ମଡ଼ିଦେବ ମାମୁଁ ପାଇଁ
ହୁ ହଁ!
ଖାଲି ବୁଲଉଛି ଗାଁକୁ ଜାଇକି ଆସିବି କେଜାଣି! ହେଇଯିବ ଓ ହେଁ ଇ ଯିବ ଟାଇମ୍!
ବହେ ବୋଲି ଆଶୁ ଆସୁ ଦଶ ତାରିଖ ଆଡକୁ ତୋତେ ହେଇଯିବ ଆଉ!
ହଁ ଦଶ ତାରିଖ ବେଳକୁ ହେଇଯିବ କି ଦଶ ପରେ ହବ ବି ଜଣା ନାହିଁ!
ଏ କାଲି ତ ବର୍ଷେ ରହିଯାଇଥାନ୍ତୁ ଆଉ!
ହଁ ପା ଏ କଣ ବୁଲଉଛନ୍ତି ମୁଁ ଜାଣି ପାରୁନି?
ପୂଜା ବେଳକୁ ଆସିବୁ
ଗଣେଶ ପୂଜା ସେପ୍ଟେମ୍ବର ରେ ନା ଭାଲୁ କା ନା ଅଛି ମେଢ ତିଆରି ହବ ମତେ ମାରି ଦେବେ ସବୁ!
ଆଲୋ ହଁ ଲୋ ଭାଲୁକାଣି ପୁଣି ଖୁଦୁରୁକୁଣୀ ଅଛି ଗଲା ସେ!
ପୁଣି ମେଢ଼ ଆମ ଠାକୁର ହେବେ ତମେ ଗଣେଷ ପୂଜା କରିବ ବା ଗାଁରେ?
ହଁ ଆମରି ଗଣେଶ ପୂଜା ପୁରା ଧୁମଧାମରେ ହବ ଆ ବ ଛୋଟ କାଟିଆ କି!
ହବ ଯୋଉ ମେଢଟା ଅଛି ଯୋଉ ତମେ ତ ସେଥିରେ ତିଆରି କରିବ ଆମେ ପୁଣି କଉଥିରେ କରିବୁ ସେବେ ଆମେ ପୁଣି ମେ ମେଢଟା ତିଆରି କରିବାକୁ ପଡ଼ିବ!
ଆରେ ହଁରେ ସେ ମେଢ ଫେରେ ଆମରି! ଗଣେଶ ପୂଜା ପୁଳାଇ ଛୁଆ ଗୋଟେ କମିଡି କରିଛନ୍ତି ତାଙ୍କର ପଚାଶ ଟଙ୍କା ନେଖା ଠୁଳ କରୁଛନ୍ତି! ଏ ମାସକୁ ଯା ନାଇ ଏ ପପଲ ହେ ଏକା!
ପଟା ପାଇଁ ଯେ ପଟା ଖୋଜୁଛୁ ମୁଁ ଗଲେ ହବ ନହଲେ ସେ ଆସିବେନିଁ ଆମ ସାହିରେ ପ
ତମେ ସେଇ ମେଢ ନହେଲେ ଟେକି ଆଣିବା ଆମରି ମେଢ ଏଠି ତିଆରି କରିଦବୁନି ପୁଅ ପିଲା ପଇସା ତ ଅ ଅଧିକ ଆମରି! ସେ ଜଦି ମେଢ ତିଆରି କରିବ ତମେ ସିଖେଇ ଶୁଖାଇ କି
ଥିଲୁ ଖୁସି ଖୁସୀ କହୁଥିଲା କାଲି ତମର ହେପଟେ କିଏ କହିଲା ଆମେ କରିବୁ ଏ ବର୍ଷ ଗଣେଶ ପୂଜା ତମକୁ ଦବୁନି।
ଏଇ ରିଣ୍ଟୁ କହିଥିବ ଆଉ କିଏ କହିବ?
ହଁ ସେଇ ରିଣ୍ଟୁ ବୋଧେ କହିଥିବ ଆଉ ସେଟା ଆଉ କିଏ ଆଉ କିଏ କହି ନଥିବେ ସେ ବେଶୀ ଭଡ ଭଡ଼ ହଉଛି।
ମେଢଟା କଣ ତମେ ନେଲେ ଆମେ ଟଙ୍କା ପାଞ୍ଚଶହ ହଜାର ସାରିଲେ ମେଢ ଆଇକି ଲୋକ ତିଆରି କରିବେ ଆଉ ଆମେ ଡିଜେ ଫିଜେ ସବୁ ଆସିବ। ନା ଲୋ ଛୁଆ ଦେଇଛନ୍ତି ଜମା ଦି ତିନି ମାସର ପଇସା ଆଉ କେ ଦଉନାହାନ୍ତି।
ଦଉନାହାଁନ୍ତି।
ଦଉନାହାନ୍ତି ଏଥିରୁ ମୋର ଦି ହଜାର ମୋ ଆକାଉଣ୍ଟ ପ୍ରୋବ୍ଲେମ ପାଇଁ କଟି ଯାଇଥିଲା ହେଲା କି? ଦି ହଜାର କ କଟିଥିଲା ମୁଁ ତାକୁ ସୁଝିଦେଲି ଫେରେ ମୁଁ ଶ ସୁଧିଆକୁ ଆଣିଛି ତେତିଶହ ଟଙ୍କା ନା ପଇଁତିରିଶହ ଟଙ୍କା। ଜମା ଦି ତିନିଟା କିସ୍ତି ଦେଇଛନ୍ତି ସବୁ ପଇସା ଅଧା ମୁଁ ଏଥିରୁ ଖାଇଦେଛି ଆଣିକି।
ହୁଁଁ ହୁଁ ଭାଇ ମତେ ଏଇନା ହଜାରେ ଟଙ୍କା ଦେଲା।
କଣ?
ଭାଇ ମତେ ଏଇନା ହଜାର ଟଙ୍କା ଦେଲା।
ଦେଲା କଣ ପକେଟ ମନି।
ହଁ କଇଲା ନେ ରଖିଥା ଖର୍ଚ୍ଚ କରିବୁ ଦେଲା। ପୁଣି ଏଇନା ବନ୍ଧୁ ଘରକୁ ଯିବୁ କେତେ ପଇସା ଏଇନା ହବ।
ଆଉ କଣ କେତେ ଇଏଟା ମତେ ଦବ ଇଏ ଖାଇବି ମୁଁ ଅନେଇଥିବି ମ ତୋର ପଇସାଟା ରହିଲେ ଖାଇବେ ନା ଆଉ
ଗଣେଶ ପୂଜା ଯୋଉ ବୁଲିଯିବା ମୁଁ ଦେବି ଖାଇବୁ ଆଉ
କଣ ଗଣେଶ ପୂଜା?
ହଁ ଗାଁ ଅଛି ଭୁବୁନି ଯୋଉ ଗଣେଶ ପୂଜା ହେବ ଆମେ ଯିବା।
ମଲା ମୁଁ ଅନେଇଚି ତୋ ଖାଇବାକୁ ମୁଁ ତ ବାହାର ଖାଇବା ଆଉ କିଛି ଖାଇବିନି ପେ ପେଟ ଘା ରେ ପଇଲି।
ମଲା ଚାହା ହେଲା ଆଉ କଣ ସେ ଥଣ୍ଡା ଫଣ୍ଡା ହେଇ କଣ ଲସି ଫଶି ପିଇବୁନି। ପକେଟ ମନି ନବୁନି ମୋଠୁ ପକେଟ ମନି ନବୁ।
ରୁଟି ସନ୍ତୁଳା ଦେଇ ଦେଇ ମୋ ପେଟ ଶୁଖେଇ ଦେଲାଣି।
ଉହୁଁ ସେଇଆ ତ ଖାଇବୁ ଆଉ କଣ ପେଟ ଖରାପରେ ସେଇରା ଖାଇବୁ। ଆରେ ମୁନି ସେ ଆସେସ ଆସୁଛି ବାଲା ପାଖକୁ ଟିକେ ଫୋନକରି ଟିକେ ପଚାରୁନୁ ନହେଲେ।
କିଏ?
ସେ ଆସେସ ବାଲା ହେଇ ମ୍ୟାଡାମଟା ଯିଏ
ହା।
ଏଇ ଆକ୍ସିସ୍ ବ୍ୟାଙ୍କର ଯୋଉ ମ୍ୟାଡ଼ାମଟା ମ ଆମେ ଯୋଉ ଯାଇଥିଲେ ନମ୍ବର ଚେଞ୍ଜ କରିବା ପାଇଁ।
ହଁ।
ତାକୁ ଟିକେ କାଲି ଫୋନ କରି ପଚାରିବ କି ମ୍ୟାଡାମ ଆସିକି ମାସେ ପରେ ହେଲାଣି ତମେ କଇଲ ଯେ ହେଇଯିବ ଘଣ୍ଟେ ପରେ କାଇଁ ଆସିିକି ମାସେ ହେଲାଣି।
ଆଲୋ ହଁ ଲୋ ସେ ଭଙ୍ଗା ଫୋନରେ ଫୋନପେ ଧରିକି ତୁ କେତେ ଦିନ ବସିବୁ ଫୋନ ପେ ମାନେ ଫୋନଟାକୁ ତମେ ଡିସପ୍ଲେ ଗୋଟେ ପକେଇ ପାରୁନ ଟଙ୍କା ହଜାର ବାରଶହ ପଡିବ ସେ ଫୋନରେ ମା ସେ ଫୋନ କାମ ଦଉନି ଖୁଡି ଧରି ପାରୁନାହାନ୍ତି।
ସେ ଆ ଅର୍ଡ଼ର ହେଇଛି ସେ ଆସିବ।
କଣ ଅର୍ଡର ହେଇଛି?
ଫୋନ ଗୋଟେ ଅର୍ଡର ହବ ସେ ଆସିବ ଏଇଟା ଆଉ ରହିବ ଆଉ କଣ ସେ ଶୁଭୁନିତ ଫୋନ ହଁ ଆଉ ସେ ଫୋନ ଶୁଭୁନି ଆଉ କଣ ହବ?
ସେଇ ଫୋନରେ ଶୁଭୁନି?
ଭା ମା ଫୋନ ଟା ହେଟା ତ କଣ ଭାଙ୍ଗି ଯାଇଛି ନା କିଛି ଶୁଭୁନି ନେଟୱାର୍କ ପାଉନି ଲାଇଟ୍ କମି ଯାଉଛି ମା କହୁଥିଲା।
ଆଇ ଫୋନଟା କରିବ କଣ ମତେ ଦେଇଦବ।
ତୁ କଣ କରିବୁ?
ମୁଁ ଡିସପ୍ଲେ ବାଗେଇ ଦେଇକି ମୋ ବୋଉକୁ ଧରେଇ ଦେବି।
ଓ ହଉ ସେ ନୂଆ ଫୋନଟା ଆସୁ
କାନୁକୁ ନେଲେ ସିଏ ସ୍ପିକର ଫିକର ଚେଞ୍ଜ କରିଦେମି ସ୍ପିକର ଡିସପ୍ଲେ ଚେଞ୍ଜ କରିଦେବି ଫୋନଟା ବା ଭଲ ଚାଲୁଚି କାଳେ ହ୍ୟାଙ୍ଗ୍ ହ୍ୟାଙ୍ଗ୍ ହଉନି।
ନାଁ ହ୍ୟାଙ୍ଗ୍ ଭାଙ୍ଗ କିଛି ହଉନି ସେ ଫୋନରେ ମୁଁ ଫୁଣି ଦେଖୁ ଧରୁଥିଲି ନା ନାଇଁ କି
ହଁ ସ୍ପିକର ଡିସପ୍ଲେଟା କହିବି ଆଉ କହିବି ସ୍ପିକରଟା ଟିକେ ଦେଖିଦେ ଶୁବୁନି। ସ୍ପିକରଟେ ଡିସପ୍ଲେଟେ ଟଙ୍କା ଦି ହଜାର ଖ ତିନି ହଜାର ଖର୍ଚ ହଉ ପଛେ ଲଗେଇନେ ମୋ ବୋଉ ଧରି ପକାନ୍ତା।
ହଁ ହଁ ଆଇ ସେ ନୂଆ ଫୋନଟା ଆସି ସାରୁ ଆଉ ନୂଆ ଫୋନ୍ ଆସିସାରୁ ଏଇଟା ନେଇ
ତୁମେ ଦବନି ଯଦି ପଛରେ।
ପଛରେ ଉଁ ଯଦି ଦବୁନି ନବୁନି ଆଉ କଣ।
ହୁଁ ବୋହୁ
ଯୋଉ ସେ ଆ ବ୍ୟାଙ୍କକୁ ସେଇ ମ୍ୟାଡାମଟାକୁ କାଲି ଟିକେ ଫୋନ କରିବୁ ମ।
କି ତୁ ଏ ଥିଲେ ଯାଇଥାନ୍ତୁ ସେଦିନଠୁ ବଇଥିଲୁ ଗଲୁନି କି
ବୁ ଯାଇଛି ମ ତାଙ୍କୁ ଟିକେ ଫୋନ୍ କରିଦବୁ ଦେଖି ସିଏ କଁ କହୁଛି ଯଦି ଯଦି କହିବ ଆସିବା ପାଇଁ କହିବୁ ଆମେ ନାହୁଁ। ଆଉ ଏମିତି ହବ କି ତା ନମ୍ବର ତୁ ପା ମୋତେ ଦେଇଥିଲୁ।
ମୁଁ ତତେ ଦେଇଥିଲି ତୋ ମୁଣ୍ଡ ଫୁଣ୍ଡ କାମ କରୁନି କି।
ତୁ କହିଲୁଣି ହଁ ମୋ ପାଖରେ ଅଛି ବୋଲିକି ମତେ ଦେଇଥିଲୁ ଗୋଟେ ନମ୍ବରଟେ।
ଏ ରିଙ୍କୁ ଭାଇ ଦେଇଥିବେ କରିକି କଥା ହଉଥିଲା ନା ମୁଁ ଦେଇଥିଲି।
ତୁ ବି ଦେଇଥିଲୁ କହିଲୁ ହଁ ମୁଁ ଭାଉଜଙ୍କୁଠୁ ଆଣିକି ଦଉଛି କହିକି ଦେଇଥିନୁ।
ଭାଇ କି କଥା ମୁଁ କଷ୍ଟମର କେୟାର୍ ନମ୍ବର ବୋଧେ ଦେଇଥିଲି। ଭାଇ କ ଥା ହେଇକି କହିଲା କହିଲା କି ନା ହେଇଯିବ ସିଏ କହିଲା।
କାଇଁ ହଉଚି ମୁଁ ତ ଆସୁନି ମୂଳୁରୁ।
ଲା ଲୋ ସାଉଣ୍ଡୁ ବୋହୁତ ଆଉଚି।
ଆସୁନି ମୂଳରୁ ପା କାଇଁ ହଉଚି।
କଣ ଆସୁନି?
କାଇଁକି ଏ ପର୍ଯ୍ୟନ୍ତ ହେଇ ମାସେ ହେଲାଣି କାଇଁ ବ୍ୟାଙ୍କକୁ ଚେଞ୍ଚେ।
ମୋ ଫୋନ ପେ ବ୍ଲକ ହେଇଯାଇଚି ଜାଣିଚୁ ନା ନାଇଁ।
କେନ୍ତି?
କେଆଣି ଫୋନ ପେ ଟା ମୋରି ପଇସାର ଆକାଉଣ୍ଟରୁୁ କଟିଯାଉ ନାଇ ନଥିଲା କି ସାଇବର କ୍ରାଇମରେ ଷ୍ଟେଡ୍ ବ୍ୟାଙ୍କରେ ହେଲା କି କଟେ ମୁଁ ସ୍ ସେଇପାଇଁ ମୋର ଇ ଲାଇଟରେ ପଇସାରା ପୁରେଇ ଦେଲି ତିନି ହଜାର ଟଙ୍କା ଥିଲା ଆକାଉଣ୍ଟେ। ମୁଁ ତାକୁ ଲାଇଟିରେ ରଖିଦେଲି ମେଡିକାଲରେ ତ ପଇଲି। ଲାଇଟିରେ ରକ୍ ରଖିଦେଇଥିଲି ପଇସାକୁ ମୁଁ ଲାଇଟିରେ ରଖିଦେଇଥିଲି କଣ କହିଲି କି ମୁଁ କହିଲି କି ଭଲ ହେଲେ ଖର୍ଚ୍ଚ ଫର୍ଚ କରିବି। ଉଁ ଲାଇଟିରେ ରଖିଥେଲି ଗୁ ମେଡିକାଲରୁ ଆଇଲି ଘରକୁ ଫୋନ ପେ ଓପନ କଲା ବେଳୁକୁ ଦେଖଉଚି ୟୋର ଫୋନ ପେ ଇଜ ବ୍ଲକ। ତାକୁ ରିକ୍ୱେଷ୍ଟ କରିକି ଏଁ ଡକୁମେଣ୍ଟ ଆଧାର କାର୍ଡ ପାସବୁକ୍ ଫାସବୁକ୍ ସବୁ ଦେଲି ଫିର୍ ବି ଏଁ ଦେଖଉଚି ନା ଓପନ ହବନି ଫ୍ରଡ ଗେମେ ଫେମେ କୋଉଠୁ ଖେଳୁଥୁଲ ଏନ୍ତି ଦେଖଉଚି ଫୋନ ପେ ଟା। ଅଧିକ ଟ୍ରାଞ୍ଜାକ୍ସନ ହେଇଚି କୋଉଠୁ ଏଁ ସେ ଗେମ୍ ଫେମେ ସେତେବେଳେ ଗୁଡୁ ଫୁଡୁ ଖେଳନ୍ତି ନା। ମୋ ଆକାଉଣ୍ଟ ନମ୍ବର ଦେଇକି ସେଇଥିପାଇଁ ସିଏ ଫୋନ ପେ ଟାକୁ ବ୍ଲକ୍ କରିଦେଲା ଆଉ ମୋ ପ୍ ମୋ ନମ୍ବରରେ ଆଉ ଫୋନ୍ ପେ ହିଁ ଖୋଲିବନି। ଏ ନା ଏଇ ଫୋନରେ ଆଉ ଫୋନ ପେ ଖୋଲିବନି।
ହଁ ସେଇ ସକାଶେ ହେଇଥିବ ଆଉ ନହେଲେ କଣ।
ତମ ନମ୍ବରରେ ନା ଖୋଲିବନି ଆଉ।
କା କୋଉ ନୂଆ ଫୋନ୍ ଆଣିଲେ?
ନୂଆ ଫୋନରେ ଖୋଲିବନି।
କାହା ନୂଆ ଫୋନରେ କହିଲୁ?
ଏ ଅଲଗା ଇଏରେ ଅଲଗା ନ ମୋବାଇଲରେ ତୋ ଫୋନ ପେରେ ଟିକେ ମୋ ତୋ ଫୋନରେ ହେଲା କି ହ୍ୟାଲୋ
ହଁ ହଁ ହଁ।
ହଁ ମୁଁ କଲ୍ କରିବି ତୋ ଫୋନରେ ମୋ ନମ୍ବରଟା କି ମୋ ନମ୍ବର ତ ଟିକେ ଫୋନ୍ପେଟା ଖୋଲିବୁ କଣ ଦେଖାଉଛି।
ତୋ ମୋ ଫୋନରେ ତୋ ଫୋନ ପେ ଟା ଖୋଲିବି?
ହଁ ଯଦି ଖୋଲି ଗଲା ଭଲ କଥା। ୟୁ ପି ଆଇ ରେ ଯୋଉ ପଇସା ଗୁରା ସେଇା ଟାନ୍ସଫର ମାନେ ପଠେଇ ଦିଅନ୍ତୁ କାହାକୁ ଗୋଟେ। ମୋ ର ବ୍ଲକ ଦେଖଉଛି ନା, କାଳେ ତୋ ଫୋନ ଖୋଲିବ।
ହଁ ଦେଖିଦେବି କାଳେ ମୋ ଫୋନ୍ ରେ ଖୋଲିଯିବ।
ସତୁରି ଟଙ୍କା ଅଛି ଜାଣିଚୁ କି ନାଇଁ, ୟୁ
କାଲି, କାଲି ଦିନରେ ଦେଖିବା।
ମୁଁ ଘରେ କାହାକୁ କିଛି କହିନି, ପଚିଶଶହ ସତୁରି ଟଙ୍କା ମୁଁ ସେଭିଙ୍ଗ କରିକି ରଖିଥିଲି। ବାକି ଯାଏ ସବୁ ୟୁ ପି ଆଇ ଲାଇଟ ରେ ପଇଛି ଯଦି ଫୋନ ପେ ଟା ଖୋଲିଯାଆନ୍ତା। ତାହେଲେ ୟୁପି ଆଇ ଲାଇଟ ପଇସା ଟାକୁ ପଠେଇ ହବ, ମାନେ ଯେତେ ସର୍ଭରଡାଉନ ଥାଉ ୟୁ ପି ଆଇ ଲାଇଟ ରୁ ପଇସା ଯିବ।
ତୁ ମତେ କାଲି କରିବୁ କଲ କାଲି କଲେ ଆମେ ଏ ବିଷୟରେ ସବୁ କଥାଉ ଇରେ କରିବା।
ହଁ ବା କଣ କରିବୁ।
ହଁ ଆଜି କରିଥାନ୍ତ ଆଜି ଆମେ ଦଶଟାରେ ଯିବୁ ନା ବସରେ ପଳେଇବୁ ଆଜି, ଖାଇ ପିଇକି ଜଲ୍ଦି ଟିକେ ଫାଙ୍କା ହେଲେ ହବନି। କାଲି ମୁ ଏଟେ ପହଞ୍ଚିବି ଫାଙ୍କା ଥିବି, ଆଜି ପଳେଇବି ନା ଦଶ ରେ ହ୍ୟାଲୋ।
କୁଆଡ଼େ ଦଶଟାରେ ଯିବୁ?
ଆଜିିବା ଆଜି ଯାଉଛି ଯୋଉ ଏଡିରେ ଯୋଉ ବରହମ୍ପୁର।
ଆଇ ତ ବଡ ମାଇଙ୍କ ବାପଘରକୁ?
ହଁ ଆଜି ଯାଉଛି ବା, ଆଉ ମୁଁ ତତେ କଣ କହୁଛି ଆଜି ଗୋଟେ ଧରିକି ପଡଉଥୁଲୁ।
ଏଇ ରାତିରେ ଯାଉଛ?
ହଁ ରାତି ଦଶଟା ବସ୍ ଅଛି, ଭାଇ ନେଇକି ଆମକୁ ଛାଡ଼ିଦବ। ଖେଳେ ସକାଳେ ସାତଟା ବହେବାଟ ବରହମପୁର ବହେବାଟ।
ନା ମାଲ୍ ନାହିଁ।
ଦଶଟା ସାଢ଼େ ଦଶଟାରେ ଗାଡ଼ି ଛାଡ଼ିବ ଆଉ ସେଇଟା ସାତଟାରେ ପହଞ୍ଚିବ ଆଉ।
ଅ ହଁ।
ସାତଟାରେ ପହଞ୍ଚିଲେ, ସାତଟାରେ ପହଞ୍ଚିଲେ ମୁଁ ଏଡେ କାଲି ଫାଙ୍କା ହେଇଯିବି। ତୁ ମତେ ବ୍ୟାଙ୍କ ବ୍ୟା, ଆଁ?
ଉଛନ୍ତି। ନାଇ ତାଙ୍କ
ନା ମଁ ମାମା ଏକା ମାମା ଏକା କୁଆଡେ ଯାଇଛନ୍ତି। ନା ସବୁଉଡା ଆଇଛନ୍ତି ସବୁ କେହି ମନା କରୁଛନ୍ତି ଯିବେନି। ସନ୍ତୋଷ ନାଁଟି ଘର କିନ୍ତୁ ସବୁ ଯିବେ। ସନ୍ତୋଷ ଆଣ୍ଟିିଙ୍କର ସବୁ ଯିବେ ନା।
ସଞ୍ଜୁ ଆଣ୍ଟି ଘର ତୋ ମାମୁଁ ଘର କଥା ହଉନାହାନ୍ତି?
ସଞ୍ଜୁ ଆଣ୍ଟି ଘର ନୁହଁ, ସାନ ମାମୁ ଘର ବଡ଼ ମାମୁଁ ଘର କଥା ହେଉନାହାନ୍ତି।
ହେଦିନ ଠୁ ସେ ଆଉ କଥାବାର୍ତ୍ତା କରୁନାହାନ୍ତି?
ନା କଥା ହଉନାହାନ୍ତି ସଞ୍ଜୁ ଆଣ୍ଟୀର କଣ ହେଲା କେଜାଣି ସିଏ ବି ମିଛିଟା ରେ କଥା ହଉନି, ସିଏ ତ ଦି ଭାଇ ଝଗଡ଼ା ହୋଊଛନ୍ତି ତୋର କଣ ଗଲା। ସେ ବି କଥା ହେଉନି।
ସେ ସେ କା ଦି ଜଣଙ୍କ ସହିତ କଥା ହଉନି?
ନା ସେ ସାନ ସହିତ କଥା ହଉଛି ବଡ ସହିତ କଥା ହଉନି।
ବଡ ସହିତ ବି କଥା ହଉନି?
ନା ସାନ ସହିତ କିନ୍ତୁ କଥା ହଉଛି।
ପେହୀ କଣ ହେଇ ଯୋଉ ଛୁରୀ ଦେଖେଇବା କେଶ୍ ନୁହେଁ?
ନାମ ଛୁରୀ ନୁଁହେଁ ଏବେ କଣ ହଁ ସେ ଛୁରୀ ଯୋଉ ମା ବଡ ମାମୁଙ୍କୁ ଦେ
ଛୁରୀ ଦେଖେଇବା କେଶ୍, ମୁଁ ଜାଣିଛି ବା ଏଇ ଯୋଉ ଛୁ ଛୁରୀ ଯେତେବେଳେ ଦେଖେଇଲା, ହୁଁ।
କୁ କେହି ଗଲେନି କିଛି ଖାତିରି କଲେନି ଝଗଡା ତ ପୂରା ହେଇଚି। ସେପାଇଁ ଆଉ ମୋ ମାମା ପଳେଇଚନ୍ତି ଆଗତୁରା ଆଉ କଉ ଗାଁ କୁ ଗୋଟେ।
ଆଁ।
ଆଁ।
ଆଉ କଣ କହୁଚୁ?
ଆଉ -ଆଉ କଣ କହିବି ମୁ ରହୁଚି ତାହେଲେ ଆଉ ଖାଇ ପିଇକି ଶୋଇବି ଆଉ।
ହଉ ରଖ।
ହଉ କାଟେ।